ଆଁ?
ହଁ ମା ଜୟଗୁରୁ।
ଜୟ ଜଗନ୍ନାଥ କଣ କରୁଚନ୍ତି ମ୍ୟାଡାମ?
ମୁଁ ଏଇଠି ଶୋଇଚି ଆଉ ଶୋଇ ଆଁ ଆଉ କଣ କରିବି ଖାଇବା ପିଇବା ସବୁ ସରିଗଲାଣି ସବୁ କାମ ସାରି ହଁ ହଁ ସରିଗଲାଣି ସବୁ।
ଓହୋ ଆପଣଙ୍କ ପିଲାଛୁଆ ନା ଛୋଟ ଛୋଟ ନା ବଡ ହେଇଗଲେଣି?
ନା ନା ମୋର ପିଲାପିଲି ହେଇନାହାନ୍ତି। ନ୍ୟୁ ମାନେ ନୂଆ ନୂଆ ମୁଁ ବାହେଇଚି ଉଁ।
କାମ କଣ ଯାହା ଖାଲି ରୋଷେଇ ବାସ ଏ ସବୁ ଘରକାମ ସଇଲାପରେ ଟିକେ ଫ୍ରି ଆଉ।
ଏ ହଁ ଆଉ ସବୁ ମାନେ ଆଉ କିଛି କାମ ନାହିଁ ଯେ ଉଁ କିନ୍ତୁ ଘରେ ବି କେହି ସେମତି ନାହାନ୍ତି ଖାଲି ଶା ଶୁ ଶଶୁର ସ୍ୱାମୀ ଆଉ କେହି ନାହାନ୍ତି। ଆମର ଛୋ ହଁ ଛୋଟ ଫ୍ୟାମିଲି ଆମର।
ହଁ।
ହୁଁ ଆ ଖାଇଥିଲି ଟିକେ ମାର୍କେଟ ଯାଇଥିଲି ତାପରେ ସେଠି ଟିକେ ଗୁପଚୁପ୍ ଖାଇଦେଇ ଆସଥିଲି ତାପରେ ମୋ ମମି ବାବା କଲ୍ କଲେ କହିଲେ ଟିକେ ଗଲାବେଳେ ତରକାରୀ ନେଇଯିବୁ ତାଙ୍କ ପାଖରୁ ଆସ୍ ସିଲାବେଳେ ଆଣିଲି ଚିଙ୍ଗୁଡି ଆଉ ବୁ ବୁଟ ଡାଲି, ଜହ୍ନି ପକେଇ ଘାଣ୍ଟ ବନେଇ ଥିଲେ।
ହଁ ହଁ।
କୁ ଆଣିଲି। ହେଠୁ ଭାତ ଦେଇଥିଲେ ସବୁ ଆଣିକି ଆସିଲି। ଘରେ ବି ମାଛ ଦରକାର ଥିଲା ଖରା ବେଳେ କରିଥିଲେ। ସେଇଟା ଥିଲା ଘରେ। ରେ ଆସିକି ବାପାଙ୍କୁ ଫାଷ୍ଟ ଦେଇଦେଲି ରୁଟି ଟିକେ ବନେଇଦେଲି। କାହିଁକିନା ଆମର ରାତିରେ ରୁ ଟି ଖାଆନ୍ତି। ଆମେ ଶାଶୁ ବୋହୂ ହେଲେ ଭାତ ଖାଇଦବୁ କିନ୍ତୁ ମୋ ଶଶୁର ଆଉ ମୋ ହଜବେଣ୍ଡ ସିଏ ଭାତ ତ ଖାଇବେନି ସେମାନେ ରୁଟି ଖାଇବେ ରାତିରେ। ଯଦି ଚିଙ୍ଗୁଡି ଭଜା ଥାଆନ୍ତା, ମୋ ଶ୍ୱଶୁର କହିଥାନ୍ତେ ଭାତ ଖାଇବି। ଚିଙ୍ଗୁଡ଼ି ଭଜା ନଥିଲା। ସେଥିପାଇଁ ରୁଟି ଖା ହଁ। ଚିଙ୍ଗୁଡ଼ି ଭଜା ଥିଲେ ଟିକେ ଛେଚିଲେ ତାକୁ ଟିକେ ଭଲ ଲାଗେ ନି, ସେ ଟା ଖାଇବା ପାଇଁ ଟିକେ ପଖାଳରେ ଭଲ ଲାଗେ ଆଉ। ହଁ ସେଇଥିପାଇଁ ଆଉ। ହଁ ସୋଉଠୁ ତାଙ୍କୁ ଦେଇ ଦେଲି। ତାପରେ ସଉଠୁ ହଜବେଣ୍ଡ କୁ ବି ରୁଟି ଦେଇ ଦେଲି। ଆମେ ଭାତ ଖାଇଦେଲୁ ଆଉ।
ହଁ। ଆଉ ଛୋଟ ପରିବାର ସାଙ୍ଗ ହେଇ ସେଠି ଖାଇଦେଲେ।
ହଁ ନା ବାପା ଡ୍ୟୁଟି ଗଲେ ତ, ଡିଉଟି ଯିବେ ବୋଲି ସବୁ ଦେଇଦେଲି ସବୁ ଦେଇ ଦାଇକି ଖାଇବାକୁ ଆଗେ। ସେ ତାଙ୍କର ବାହାରି ପଳେଇଲେ। ଠିକ ତ ବାହାରିଛନ୍ତି ବର୍ଷା ଛେଚିଲା ଆଉ। କୋଉଠି ଥିଲା କେଜାଣି ଏ ବର୍ଷା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
ପ୍ରବଳ ବର୍ଷା ହଉଛି। କିନ୍ତୁ ବର୍ଷା ହଉ ଛି, ଛାଡ଼ୁଛି, ହଉଛି ଛାଡୁଛି ଏମିତି ହଉଛି। ହଁ। ହଁ ହଉ ନା ନା ବର୍ଷା ହଉଛି ବୋଲି ଟିକେ ରକ୍ଷା। ନହେଲେ ଏ ଯୋଉ ଗରମ ହୁଁ।
ଆମର ଏବେ ବି ବର୍ଷା ଏତେ ହେଇକି ବି, ଘର ଭିତରେ ଏତେ ଥଣ୍ଡା ଆସିନି। ଘର ଭିତରେ ଥଣ୍ଡା ଆସି ଫ୍ୟାନ୍ ଲାଗିଛି ପାଞ୍ଚରେ ଏତେ ଥଣ୍ଡା ନାହିଁ। କିନ୍ତୁ ବାହାର ପୁରା ଥଣ୍ଡା ପଡ଼ିଗଲାଣି। ତମର ଏବେ ବର୍ଷା ଏବେ ଟିକେ ନାହିଁ। ଆଉ ମୁଁ ଖାଉଥିଲି ଏବେ ଜଷ୍ଟ। ଆମେ ତ ରବିବାରେ ଆମେ ରାତିରେ ରବିବାରେ ଭାତ ଖାଉନୁ ରୁଟି। ଆଉ ଆମର ସବୁବେଳେ ରୁଟି ନାହିଁ। ଯୋଉଦିନ ରୁଟି ହେଲା ଚଳିବ, ଭା ତ ହେଲେ ଚଳିବ ସେମିତି କିଛି ନାହିଁ। କିନ୍ତୁ ଗୁରୁବାର, ମଙ୍ଗଳବାର, ଶୁକ୍ରବାର, ରବିବାରେ ଏ ଦିନ ରୁଟି ହୁଏ। ଆଜି ରବିବାର ରୁଟି ଆଉ ଆଳୁ, ବୁଟ, କାଙ୍କଡ ତରକାରୀ। ଆଉ ସିଏ ଡ୍ୟୁଟି ରୁ ଏବେ ଆସିଲେ, ଦଶଟାରେ ବି ସିପ୍ଟ ଡ୍ୟୁଟି ଦଶଟାରେ ବାହାରିଲେ। ଏ ଛୁଆ ଫୋନ କରିଥିଲେ ବାବା ଟିକେ ପନିର ତରକାରୀ ଆଣିବ। ଆ ପନିର ତରକାରୀ ଆଣିଥିଲେ। ଛୁଆ ଖାଇଲେ ତାଙ୍କର ପନିର ତରକାରୀ, ସେ ତ ରାଗ ଏତେ ଖାଇ ପାରିବେନି ପନିର ବାଛିକି ଖାଇ ଦେଲେ। ଆମେ ସେ ପିଆଜ ପିଆଜ ଯାହା ବଳିଲା ଖାଇଦେଲୁ।
ହଁ ପିଲାମାନେ ତାଙ୍କର ହଁ ପିଲାମାନେ ତାଙ୍କର ପନିର ଖାଇଦେଲେ।
ହଁ ସିଏ ଯାହା ଛାଡ଼ିଲେ ଆ ଖାଇ ଦେଲୁ। ଆମର ଟିକେ ବଡ଼ ଫ୍ୟାମିଲି ତ। ଗୋଟେ ଝିଅ ଗୋଟେ ପୁଅ।
ବଡ଼ ଫ୍ୟାମିଲି? କିଏ କିଏ ଅଛନ୍ତି ଘରେ?
ଶାଶୁ, ଶଶୁର ଅଛନ୍ତି, ଦି ଜଣ ପି ଶାଶୁ ଅଛନ୍ତି ମ୍ୟାରେଜ କରିନାହାନ୍ତି। ମାନେ ବୟସ ହେଇଗଲାଣି। ହଁ। ନାଇଁ ସିଏ ବୟସ ହେଇଗଲାଣି ମାନେ ବୁଢ଼ୀ ହେଇଗଲେଣି। କିନ୍ତୁ ମ୍ୟାରେଜ କରିନାହାନ୍ତି ନା। ପି ଶାଶୁ ମାନେ ଶ-ଶଶୁରଙ୍କ ଭଉଣୀ। ସିଏ ସେ ସେତେବେଳେ ହଁ ସେତେବେଳେ କୁଆଡ଼େ ମାନେ ସେମାନେ ଦେଖିବାକୁ ଟିକେ ଭଲ ନୁହନ୍ତି ଏକେରେ ଦୁଇରେ ଘରର ଟ୍ୟାଗ ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା ଯେ ଆଙ୍କୁ ସବୁ। ବାହାଘର କରି ପାଇଲେନି ଆଉ ଛ।
ଆଉ ଯୋଉଠି ଦେଖିବାକୁ ଭଲ ନାହାନ୍ତି ମାନେ ଯାହା ସହିତ ବାହାଘର କରିବ। ପଇସା ନଥିଲେ ଆ
ଦାର କଉରି ନହେଲେ ବି ହେଇପାରିବନି ତାପରେ ଏଇ ଚାରି ଜଣ। ପି ସିଏ ତେଣିକି ଦି ଜଣଙ୍କୁ ବାହାଘର କରିଦେଇଛନ୍ତି ଅଲରେଡି ଆଉ ଏ ଦି ଜଣ ରହିଗଲେ ହେଇ। ହେଲେନି ଆଉ ଏମିତି ଆମ ପାଖରେ ଅଛନ୍ତି ଆଉ ଆମେ ତିନି ଭାଇ। ମୁଁ ହଉଛି ବଡ। ଆଉ ଦି ଜଣ ମୋ ତଳେ ଅଛନ୍ତି ଆଉ ମୋର ଗୋଟେ ଝିଅ ପଞ୍ଚମରେ ପଢୁଛି। ପୁଅଟା ଆଡମିସନ ହେଇନି ଅଙ୍ଗନବାଡି ଟିକେ ଯାଉଚ୍। ଚି ଆଉ ଆଉ ମଝିଆର ବି ଗୋଟେ ପୁଅ ସାନର ବି ଗୋଟେ ପୁଅ।
ଆଚ୍ଛା।
ଏମତି ଆଉ ସବୁ ଆମର ଆଉ ଟିକେ ଜଏଣ୍ଟ। ସେମିତି ଟିକେ ବୋହୁତ ଲୋକ ଆଉ ସନ୍ଧ୍ୟାବେଳେ ପୁରା ଘାଉ ଘାଉ।
ଓହୁଁ ଟିକେ ଭଲ ଲାଗୁଥିବ ବି।
ଗହଳି ଏତେ ଆଜି ରବିବାରେ ଟିଉସନ ଯିବେନି ଆଜି ପୁରା ମୁଣ୍ଡ ଖରାପ କରିଦେଲେଣି ପା।
ନା ନା ଜଏଣ୍ଟ ଫ୍ୟାମିଲି କହିଲେ। ଖୁସି ବାସିରେ ରହିବ ନା ବହୁତ ସୁନ୍ଦର ଲାଗେ ପରିବେଶ ହଁ।
ଘାଉ ଘାଉ ଗହଳି ମାନେ କେତେବେଳେ ତମେ ଗୋଟେ ଧର ମନ ଦୁଖ କରିଦବ ହେଇପାରିବନି। ମନ ଦୁଃଖ କରିବ ଏକା ନା କଣ ବସିି ପଡିବ ଏ ଟିକେ ସେଇଟା ହେଇପାରନି ତମେ ମନ ଦୁଖ କରିବ ସିଏ ଡାକିବା ସିଏ କଥା କିିହିବ ସିଏ ହସିଲା। ଅଟାମୋଟେକି ପରିବେଶ ଭଲ ହେଇଯିବ ଜଏଣ୍ଟ ଫେମିଲି କେହି ଆଜ କାଲି ତ ଜଏଣ୍ଟ ଫାମିଲ କିଏ ରାଜି ହେଉନାହାନ୍ତି ସମସ୍ତେ କହୁଛନ୍ତି ଆମେ ଜଏଣ୍ଟ ଫାମିଲ ରୁ କେମତି ବାହାରିକି ରହିବା। ଅବଶ୍ୟ ଯେତେ ବଡ ଫ୍ୟାମିଲି ହେଲେ ଟିକେ ଖେଟରେ ମେଟରେ ଲାଗିବ ସେଇଟା ତ ସ୍ୱାଭାବିକ କଥା।
ହୁଁ।
ନାଇଁ ତାକୁ ଧରିକି ବସିଲେ କଣ ହବ ସେମିତି ଆଗକୁ ଚାଲିବାକୁ ପଡୁଛି ଆଉ।
ହଁ। କିନ୍ତୁ ଭଲ ଲାଗେ ଗହଳି ଟା ଆଉ ଛୁଆ ଥିଲେ ତ ଆହୁରି ବଢିଆ ଲାଗେ।
ଚାରିଟା ଛୁଆ ବା ଘର ଖାଲି। ମରା କୁଟା ହୋଉଛନ୍ତି କିଏ କାହାର ଯଦି ଖେଳନା ନେଇଗଲାଣି କି କାହାକୁ ବିଧା ମାଇଲାଣି କିଏ ତ କାହାକୁ ଗୋଇଠା ମାଇଲାଣି। ମୋ ଝିଅ ଟା ପଞ୍ଚମରେ ପଡିୁଛି ପା ସବୁଠୁ ବଡ ପଞ୍ଚମ ତାପରେ ଏପଟ ତାପରେ ମୋ ପୁଅ ଟା ଯାଉଛି ଅଙ୍ଗନବାଡି ଆଉ ତା ଦି ନମ୍ବର ଯୋଉ ଦିଅର ତାଙ୍କ ପୁଅ ଏ ବର୍ଷ ଆଡମିସନ ହେଲା ପ୍ରଥମ ଆଉ ସାନ ର ପୁଅ ବି ତାର ବି ଆଡମିସନ ହେଇନି। ଥ୍ରୀ ପ୍ଲସ ହେଇଛି ଆଉ ସେମିତି ଅଙ୍ଗନବାଡି ଏମିତି ଟିକେ କୋଉଠି ଟିଉସନ ଘର ପାଖକୁ ସି ଟିକେ ଯାଉଛି ଆଉ।
ହୁଁ ୟା ହେଲେ ଚାରିଟାଙ୍କ ଛୁଆ ହେବେ।
ଚାରିଟା ଙ୍କ ଛୁଆ ପୁରା ଉ ଦୁଷ୍ଟାମି କେହି ଶୋଇନାହାନ୍ତି ସବୁ ଘରେ ମା ମାନେ ସବୁ ସୋଇକି ଦେଖୋଉଛନ୍ତି ବାବା ମାନେ ସବୁ ଆଇଲେ ନା ଖାଇବେ ନା କାମ ଏଇନା ଖିଆ ପିଆ ମଜା ଧୁଆ ମୋର ଘଣ୍ଟେ ଦି ଘଣ୍ଟା ଏଇନା ଚାଲିଯିବ। ବାରଟା ପରେ ପଛେ ହବନି ଏପଟେ। ଉଁ।
ଆଉ ଉଠିବେ।
ହ କୁଅ ଉଠିବା ଚାରିଟା ପନ୍ଦର କୋଡିଏ।
ଏତେ ଶୀଘ୍ର ଉଠନ୍ତି ମୁଁ ତ ଉଠି ପାରେନି। ମୁଁ ତ ଖଟ ଉପରେ ପଡିବି ମାନ ଶୋଇବି।
ନାଇଁ ନାଇଁ ଆମର ପୁରା ଅଭ୍ୟାସ ହେଇଗଲାଣି।
ଏଇ ପିଲା ଛୁଆ ହେଲା ପ ମୋ ମୋର ହେଇଗଲେ ମୋର ମୁଁ ବଦଳି ଯିବିନି କି ମୋର ଏବେ ହେଇନାହାନ୍ତି ବୋଲି ମୁଁ ବିନ୍ଦାସ ହେଇକି ବୁଲୁଛି କି କଣ କରୁଛି ମନ ଇଛା ଉଠୁଛି।
ହଁ ମେମ୍ବର ନାଇଁ ଆପଣଙ୍କର ଘରେ କିଛି କାମ ନାଇଁ ବି ଛୋଟ ଫ୍ୟାମିଲି ଚଳିବ ଆମ ଘରେ କଣ ସମସ୍ତେ ଉଠି ଯାଆନ୍ତି। ସମସ୍ତେ ବି ଉଠନ୍ତି ଏବେ ଦେହ ପା ଟିକେ ଖରାପ ଶାଶୁଙ୍କର ହେଇଗଲାଣି ନହେଲେ ଶାଶୁ ବହୁତ ରାତିରୁ ଉଠନ୍ତି ସିଏ ମାନେ ମୁଁ ଉଠିବା ଆଗରୁ ସିଏ ଉଠି ଗୁହାଳ ଫୁହାଳ ମାନେ ତାଙ୍କର ସବୁ କାମ ଫାମ ସାରି ଦିଅନ୍ତି। ଗାଈ ଅଛି ନା ଦିଟା ଆଗେ ବହୁତ ଗାଇଥିଲେ ଏବେ ଆଉ ନାହାଁନ୍ତି ଶାଶୁଙ୍କ ଦେହ ଖରାପ ହେଲାଠୁ ବିକି ଦେଇଛୁ ଜମା ଦି ଟା ଗାଈ ରଖିଛୁ ସେଇ ଗାଈର କରିବାକୁ ତ ଆମେ କରିପାରୁନୁ ଇଆଡେ ଛୁଆଙ୍କୁ ଦେଖିବୁ ନା ଗାଈର କରିବୁ
ହଁ ଗାଈ ଗୋରୁୁଥିଲେ ତ ତାଙ୍କୁ ବି ଛୁଆ ଭଳିଆ ଦେଖିବାକୁ ପଡେ।
ଆଉ ପୁରା ଏଇନା ବର୍ଷା ଦିନ ସେ ଗାଈ ପାଇ ଯାହା ଅସୁବିଧା କର୍ ଛନ୍ତି ଗୋବର ଫୋବର ଗୁହାଳ ଭାରି ଅସୁବିଧା
ଆଉ ଗାଈ ମାନେ ବି ତ ଛୋଟ୍ ଟ ଛୁଆଙ୍କୁ ପୋଷିଆ ଯା ମାନେ ପାଳିଆ ଯେମିତି ଗାଈ ମାନଙ୍କୁ ବି ପାଳିବା ସେମିତି।
ଆଉ ନାଇଁ ପୁଣି ଦେଖ ବର୍ଷା ହେଲା ତାଙ୍କ ଟିକେ ପାଗ ହେଇଛି ତାକୁ ବାହାରକୁ ଆଣିବ। ପୁଣି ତାକୁ ଟିକେ ଭଲ ପାଗ ବର୍ଷା ପକେଇଲା ତାକୁ ଭିତରକୁ ନିଅ ସେଗୁରା ସବୁ ସଫା କର ନହେଲେ ଆମେ ଆମେ ଶୋଇପଡୁଛେ ସେମାନେ ଶୋଇବେ କେମିତି ଓଦା ହେଲେ ତାକୁ ସାଙ୍ଗେ ସାଙ୍ଗେ ସଫା କର। ଏନ୍ତି ଆଉ ନାଇଁ ଶାଶୁ କରିଦିଅନ୍ତି ଶାଶୁଙ୍କ ଦେହଟା ଭଲ ନାହିଁ ନା ସିଏ ଆଉ ଚଲାବୁଲା କରିପାରୁନାହାଁନ୍ତି। ତେଣୁକରି ଆମେ ଏଟା ଏଇ ବର୍ଷେ ହେଲାଣି ହଁ।
ସକାଳେ ସେମିତିରେ ମୁଁ ଉଠେ ଛଅଟାରେ ମା ତାଙ୍କ ସକାଳର କାମ ସବୁ କରିଦିଅନ୍ତି। ମୁଁ ଉଠେ ତ ଉଠି ବିି ତ କାହିଁକ ମୁଁ ଗାଧଇଯିବି ଛଅଟାରେ ବସ୍
କେହି ବି ନାହାଁନ୍ତି ନା ଆଉ
ହଁ। ନା ନା ମୁଁ ଛଅଟାରେ ପସିବି ସାତଟା ପରେ ବାହାରିବି ଗାଧୁଆ ଘରୁ।
ହେ ହେ ହେ।
ହଁ। ତାପରେ ଠାକୁର ପୂଜା ମୋର ଅଧଘଣ୍ଟା ପଇଁଚାଳିଶ ମିନିଟ ପଳେଇବ ଠାକୁର ପୂଜା
ଅହ ଆଉ ନାଇଁ ଆମର ସବୁ ଅଭ୍ୟାସ ହେଇଗଲାଣି ସବୁ ଜଲଦି ଜଲଦି
ତାପରେ ଏମିତି ଏମିତି ମୋର ଆଠଟା ବାଜିଯାଏ ଖାଲି ଗାଧୁଆ ଠା ଠାକୁର ପୂଜା ମୋର ଆଠଟା।
ଏହେ ଆମର ଏକା ଅଛନ୍ତି କିଛି ନାହିଁ ଆଉ
ଦିନ ସାରା ଭିତରେ ମୁଁ ସକାଳେ ଗାଧେଇ ସାରିବି ଶାଢୀ ପିନ୍ଧିବି ପିନ୍ଧିବି ଠାକୁର ପୂଜା କଲା ଭିତରେ ମୋ ଶାଢୀ ଅଧା ଖୋଲି ଯାଇଥିବ। ପୁଣି ଥରେ ଶାଢୀ ପିନ୍ଧିବି ପୁଣି ରୋଷେଇ ଘରକୁ ଯିବି କିଛି ନାସ୍ତା ବନେଇବାକୁ ଶାଢୀ ଖୋଲିଯିବ ପୁଣି ଶାଢୀ ପିନ୍ଧିବି ମୋର ଏକା ଦିନ ସାରା ଖାଲି ଶାଢୀ ଖୋଲିଯିବ। ମୁଁ ଶାଢୀ ପିନ୍ଧି ରହିପାରିବିନି।
ନୂଆ ନୂଆ ଟିକେ ଅସୁବିଧା ହଉଛି ବୋଧେ ଆଉ
ମୁଁ ତାକୁ ଶହେ ଥର ଟେକୁଥିବି ମୋର ଫେଣ୍ଟ ପାଖରୁ ଖାଲି ଖସିଯିବ।
ଅଁ ଯଦି ଥିବ ସୁବିଧା ଲାଗୁଥିବ ଡ୍ରେସ ଫ୍ରେସ ପିନ୍ଧିଦେବେ। ନା ନାଇଁ ସେିମିତି କିଛି ନାହିଁ।
ହୁଁ ନା ନା ସୁବିଧା ଅଛି କିନ୍ତୁ ଏବେ ନୂଆ ନୂଆ ଟିକେ ତ ମତେ ବି ଟିକେ ଭଲ ଲାଗୁନି କାହିଁକି ନା ଶ୍ୱଶୁର ଶାଶୁ ସାମନାରେ ପିନ୍ଧିବି ଶଶୁର ରହୁଛନ୍ତି ପା ପାଖରେ ଟିକେ କମ୍ଫର୍ଟେବୁଲ ଲାଗୁନି ଆଉ ହଁ ହଁ ସେଥିପାଇଁ -ସେଥିପାଇଁ ଟି ଏ ମୁଁ ପିନ୍ଧୁନି ଆଉ ହଁ। ନା ନାଇଟି ପିନ୍ଧେ ଏମିତି ନାହିଁ ହଉ ରଖୁଚି ଯାଆନ୍ତୁ କଣ କରିବେ ହଁ- ହଁ।